ସନ୍ତୋଷ
ହୁଁ ପ୍ରକାଶ କୁହ କଣ ଚାଲିଛି।
ଏଇଠି ଛାତ ଉପରେ ବୁଲୁଥିଲି ଆଉ କଣ କରିଆ।
ହୁଁ ଛାତ
ଛାତ ପରେରେ ବର୍ଷା ବର୍ଷା ବାଡ଼ ଦେଇେ ଦେଇଇଛିତ।
ଆଚ୍ଛା ଆଚ୍ଛା ଥଣ୍ଡା ପବନ ହଉ
ଛାଡିଲି ଆଉ ଏବେ ଏବେ ଛାଡିଲା ବର୍ଷା ଆଉ
ହୁଁ।
ତ ଆସିକି ଟିକେ ଦେଖାଉ ତ ଛାତ ଉପରେ ପାଣି ପୁଣୀ‌ କଣ ଜମା ଜମି ହେଇଛି। ଦେଖୁଥିଲି ଆଉ। ହଁ ତୋର କଣ ଚାଲିଜି?
ଉଁ
ଚାଲିଚି କଣ ଆଉ।
କଣ ଚାଲିବ ଏଇଠି ବସିଥିଲି ଆଉ ପଚାଶେ ହୁଁ ଆଉ କଣ? ତମେ କଣ ମୁଁ ଶୁଣୁଥିଲି ତମ କ୍ଲାସ ପିଲା ସବୁ ଯାଇଥିଲ କୁଆଡେ ବୁଲାବୁଲି କରି।
ହଁ ଲାଷ୍ଟ ୟର ଥ୍ରୀ ମନ୍ଥ ତଳେ ଆମେ ଯାଇଥିଲୁ। ହଁ କୋରାପଟୁ ଦେଓମାଳି ଇଯାଥିଲୁ ତ ତ ହ ମାନେ କଲେଜ ତରଫରୁ ପ୍ଲାନିଂ ହେଲା। ଦେଓମାଳି ଯିବାକୁ ତ ସାର୍ ମାନେ ବି ମୁ ଗୋଟେ ମିଟିଙ୍ଗ ଫିଟିଙ୍ଗ ବସିକି
ଆଉ ଟିକେ ଭୁଗ ଦେଲ।
ହ୍ୟାଲୋ।
ହଁ।
ସାର୍ ଫାରେ ମିଟିଂ ହେରିକା ବସିକି ବା ଯେତିକି ସବୁ ଆମ କଲେଜର ପଲ ଆ ସବୁ ପଲଟିକାଲ ସାଇନ୍ସ ଅନର୍ସ। ଡିପାର୍ଟମେଣ୍ଟ ତ ଫାଷ୍ଟ ଇୟର ସେକେଣ୍ଡ ଇୟର ଥାର୍ଡ ଇୟର ପିଲା ସବୁ ମିଶିକି ଆ ତାପରେ ଚାନ୍ଦା ଭେଦା କରିକି ଏଗାରଶହ ଲାଖେ। ବାହାରିଲୁ କୋରାପୁଟ ଟୁରରେ ବାହାରିଲୁ ନାଇଁ କି ବସ୍ ମଧ୍ୟ ହୋଇଥିଲା।
ବୁଦ୍ଧିଆ ଆଉ ଲୁଗା ପଟା ସୁକୁନି।
ତ ଯେତେବେଳେ ଆମେ କୋରାପଟୁ ବାହାରିଲୁ ତ ବାହାରିବାରେ କୌଣସି କାରଣରୁ ପିଲା ଆସି ପାରିଲେନି କି ଆସି ପାରିଲେନି ତ ଟିକେ ଲେଟ୍ ହେଇଗଲା ଲେଟ୍ ହେଇଗଲା ଯେ ଆମେ ଆଜି ଗୋ ମାନେ ଗୋଟେ ଆସିକି ବାହାରିଆର ଥିଲା। ପ୍ଲାନିଙ୍ଗି କିନ୍ତୁ ଆମେ ରାତିରେ ବାହାରିଲୁ।
ହୁଁ ତାପରେ।
ହ୍ୟାଲୋ ରାତିରେ ଯେହେତୁ ବାହାରିଲୁ ହ୍ୟାଲୋ
ହୁଁ କହୁନ
ରାତିରେ ଯୋଉ ରାତିରେ ଯୋଉ ବାହାରିଲୁନି କି
ଏଁ ସୋଇା
ରାତିରେ ଯୋଉ ବାହାରିଲୁ
ହେଲିଉ
ଲେଟ୍ ଲେଟ୍ ହେଲା ଯୋଉ କୋରାପୁଟୁ ଯିବାର ମ
ହଁ ହଁ କହୁନୁ ତୁ କହ ହ
ଲେଟ୍ ଭ କୋରାପୁଟୁ ଯିବାର ଲେଟ୍ ହେଲା ତ ତ ଆମେ ଫାଷ୍ଟେ ଦେଓମାଳି ଯାଇଥାନ୍ତୁ ହେଲା
ହୁଁ।
ଦେଓମାଳି ଯାଇଥାନ୍ତୁ ଯୋଉ ରାତି ଯୋଉ ହେଇଗଲା ଦେଓମାଳି ସକାଳର ଭିୁୟୁଟା ଆସିବନି
ହୁଁ ହୁଁ ହୁଁ।
ସକାଳ ର ଭିୟୁଟା ଆସିବନି ତ ଆଟା ନଅଟା ହେଇଗଲା ପହଞ୍ଚିବାରେ ତ ଆମେ ଡାଇରେକ୍ଟ ଗଲୁଭାରି ଗୁପ୍ତେଶ୍ୱର ମନ୍ଦିର। କୋରାଫୁଟୁ
ହୁଁ।
ତାପରେ ଗୁପ୍ତେଶ୍ୱର ମନ୍ଦିର ବୁଲାବୁଲି କରି ସାରି ଆସିଲା ଆସିକି ଚାଟା ସାଢେ ଚାରିଟା ହେଇଗଲାଣି ଆଉ ଗୋଟେ ଜାଗାରେ ଯିବାର ଥି ହାଲୋ ରାଣୀ ଡ଼ୁଡୁମା ଯିବାର ଥିଲା ଗୋଟେ
ହଁ ହଁ।
ହାଲୋ।
କହୁନୁ
ଆରେ ରାଣୀ ଡୁଡୁମା ଗୋଟେ ଯିବାର ଥିଲା ହେଲା
ହଁ।
ତ ସେଟା ଯାଇ ହେଲାନି ତାପରେ ତାପରେ ଆମେ କୁଆଡେ ଉୁଁ ତାପରେ ରାତିରେ ତ ବାହାରିଲୁ ଆଉ ଦେଓମାଳି ଆଉ।
ହୁଁ ହୁଁ।
ବୁଲା ବୁଲି କରି ଆସିଲୁ ଆଉ।
ଆଛା ଆଉ କଣ ଆଉ କଣ କହ
ଆଉ କଣ କହିବି କହୁନୁ ତୁ ତୋ ବିଷୟ କହ
ଆମର ତ ସବୁ ଭଲ ଉ।
ହୁଁ ହୁଁ।
ହୁଁ ଖିଆ ପିଆ ସଇଲାଣି ଆଉ ତୁ କଣ ଖାଇଥିଲୁ?
ମୁଁ ଏଠି କଁ ଘରେ ଖିଆ ହେଇନି ଏ ପର୍ଯ୍ୟନ୍ତ ମ।
ହୁଁ।
ମାର୍କେଟ୍ ଯାଇଥିଲୁ ନା କ ମ
ହୁଁ ମାର୍କେଟ୍ ଯାଇଥିଲି ବା ଖାଇକି ଆସିଥିଲି।
ସେଇଆ ଉ।
ହୁଁ ଆଉ ତମ ବାଖର କଣ କରୁଛି ନା ଆସିନି କୁଆ ଯାଇଥିଲା ବା ବାହାରକୁ
ବାଖ ରହୁଚି ବର୍ତ୍ତମାନ ଭୁବନେଶ୍ୱରରେ ଅଛି।
ହୁଁ।
ହେଲା ଭୁବନେଶ୍ୱରରେ ଅଛି ଆଉ ସେ ରଥଯାତ୍ରାକୁ ଆସିବ।
ହୁଁ।
କୋହୁଥିଲା ଆଉ
ଆଚ୍ଛା ତମ ଗାଁ
ଗାଁକୁ ଆସିବ ତ ଆଉ କୋଉଠି ଆସିବ।
ଆ ମୁଁ କହିଲି ରଥ ଯାତ୍ରା କୁ ଯିବ ମାନେ ମୁ ଭାବି
ରଥଯାତ୍ରାକୁ ଏଇଠି ଆସିବୁ ଏଇଠି ଆସିବୁ ଗୋଟେ ପୁରୀ ଟ୍ରିପ ହବ ସାଇ ପିଲା ସବୁ ମିଶିକି।
ହୁଁ।
ସାଇ ପିଲା ସବୁହାରିଚୁ ଆମେ ଗ୍ରୁପ ଗୋଟେ ହେଇଥିବୁ ମା ବା ମଙ୍ଗଳା ଗ୍ରୁପ। ଜାଣିନୁ ହ୍ୟାଲୋ।
ଗ୍ରୁପ ଗୋଟେ ହେଇଛି ଦେଖି ମା ମଙ୍ଗଳା ଗ୍ରୁପ୍ ଆମର ଗୋଟେ ହେଇଛି ସେଇ ଯେତିକି ସବୁ ପିଲା ଅଛନ୍ତି
ହୁଁ।
ସବୁ ରଥଯାତ୍ର କୁ ଗୋଟେ ଟ୍ରିପ ରେ ବାହାରିବୁ।
ହୋଉ ଆଉ ଆଉ କଣ ମୋବାଇଲ ବିଷୟରେ କଣ କହ? କେତେ ମାନେ ଭଲ କଣ ତୋ ମତରେ କଣ
ମୋବାଇଲ ଇୟୁଜ ପିଲାମାନେ ତ ଟିଉସନ କରାହଉଛି ପିଲାଙ୍କୁ ହେଲା। ପିଲାମାନଙ୍କୁ ଟିଉସନ କରାଯାଉଛି ଛୋଟ ପିଲାଙ୍କୁ ହେଲା। ଛୋଟ ପିଲାଙ୍କୁ ଟିଉସନ୍ କରାହେଉଛି ଯେ ସକାଳଠୁ କୁହାଯାଉଛି ମାନେ ଯୋଉମାନେ କଣ ମୋବାଇଲ ଦେଖୁଛନ୍ତି
ହୁଁ। କୋହୁନ ହ୍ୟାଲୋ। ମୋ ସାଙ୍ଗ ଟା ହ୍ୟାଲୋ।
ହ୍ୟାଲୋ।
ହୁଁ କହ?
କଣ କୋହୁଚୁ
ହୁଁ।
ମୋବାଇଲ ବିଷୟ ନା କଣ?
ହଁ ହଁ ମୋବାଇଲ ବିଷୟରେ କୋହୁଚି ପା।
ଆରେ ପିଲାମାନେ ସଦାବେଳେ ମାଡ ହୁଏ ମୋବାଇଲ ଦେଖା ଦେଖି କରୁଛନ୍ତିି ହେଲା।
ହୁଁ ହୁଁ।
ମୋବାଇଲ୍ ମାନେ ଖରାପ ନା ଆମର ମସ୍ତିଷ୍କ ଆ ତା ସହିତ ସ୍ମରଣ ଶକ୍ତି ବି ଚାଲି ଯାଇପାରେ ହେଲା। ତ ସେଥିପାଇଁ ପିଲାଙ୍କୁ ମନା କରାହେଉଛି ଆଉ ମୋବାଇଲ ଦେଖିବାକୁ ନ ଦେଖିବାକୁ ଆଉ।
ହଁ।
ସେଇୟ ତ।
ଆଉ କଣ ତୁ ରଥଯାତ୍ରାକୁ ଯିବୁ ନାଁ ନାଇଁ ପୁରୀ ଯେ? ରଥଯାତ୍ରା କୁ ପୁରୀ ଯିବୁ ନା ନାଇଁ?
ମୁଁ ରଥ ଯାତ୍ରା କୁ ଯିବି।
ଯିବ ପୁରୀ?
ହୁଁ।
ହଁ ହଁ କିଏ କିଏ ଯିବ ନା ତୁ ଏକୁଟିଆ ଯିବୁ।
ନାଇଁ ଯିବୁ ନା ସବୁ ଭାଇନା ଆକା ଅଛନ୍ତି ଏଠି ସାଙ୍ଗ ହେଇକି ସବୁ ଯିବୁ।
ଅ ହ।
ହୁଁ।
ଠିକ ଅଛି ଆଉ କଲେ ତୁ ପଢା ପଢି କରୁଥିଲୁ ବା ନା କଣ। ପଢ଼ାପଢି କରିକି ତୁ ମାନେ କାମ କରୁଛୁ ବଧେ ନାଇ କଣ।
ହୁଁ ହୁଁ।
ଶୁଣୁଥିଲି।
ହୁଁ।
ସେଇଆ ଆଉ ପଢାପଢି କରିକି ତାହେଲେ ଏମିତି କାମ ହଉଛି ଆଉ ନା କଣ।
ହୁଁ ହୁଁ।
ଏହା ଭବିଷ୍ୟତରେ କାମ ଦବ ଆଉ ନା ଆଗୁଆ ଯେ ଯୋଉ ଭବିଷ୍ୟତରେ କାମ ଦବ ଯଦି ଗ୍ରାଜୁଏସନ ପରେ କିଛି ଯଦି ନ ହେଲା। ନାଁ କଣ।
ହଁ ହଁ ଆରେ ସେଥିପାଇଁ ମାନେ ବ୍ୟାକପ ଗୋଟେ ରଖା ହଉଛି ଆଉ।
ନିହାତି ନିହାତି।
ମାନେ ଯଦି ଇଆଡେ ନହେଲା। ମାନେ ପ୍ଲସ ଥ୍ରୀ ଗ୍ରାଜୁଏସନ ପରେ ମାନେ ତ ଜବ ପାଇଁ ହିଁ ଟ୍ରାଏ କରାଯିବ।
ହଁ ଟ୍ରାଏ ତ ହବ କିନ୍ତୁ ଯଦି ଆମେ ଟ୍ରାଏ କରୁଥିବା ତା ବୋଲି ବସିଥିବା କି।
ହୁଁ ତାପରେ ଯଦି ହେତେତେଳେ ମାନେ କିଛି ନହବ।
ହଁ।
ତ ଏଇଟା ହବ ଆଉ।
ସେଇଆ ଆଉ। ଆଉ କଣ ଖବର।
ହୁଁ।
ହାଲୋ।
ହୁଁ ଆମର ତ ଏଇଠି।
ରୋଷେଇ ଚାଲିଛି କଣ କଣ ହେଇଛି ଆଇଟମ।
ଆମର ଆଇଟମ୍ ବୋଧେ। ଆଜି ହେଇଛି ଆଳୁ ଆଳୁ ସିଝା ହେଇଛି ଗୋଟେ। ମାନେ ଆଳୁ ସିଝା ହେଇକି ସେଥିରେ ବାଇଗଣ ସିଝେଇକି ଭର୍ତା ଟାଇପ ର ଗୋଟେ କରାହେଇଛି।
ହୁଁ।
ଆଉ ଆମର।
ହୁଁ।
ଆଳୁ ପୋଟଳ ଝୋଳ ଗୋଟେ ହେଇଛି।
ହୁଁ।
ଆଉ ଭାତ ଆଉ।
ବହୁତ ବଢିଆ।
ଉଁ ହୁଁ ଆମେ ତ ନିଜେ ରୋଷେଇଆ ସବୁ ଆଉ। ମିଶାମିଶି ହେଇକି ହଉଛୁ ହୁଁ ହୁଁ।
ସେ ଭଲ ଆଉ।
ଆଉ କଲେଜ କିଏ, କିଏ ଯାଉଛନ୍ତି କଁ ପଢା ହଉଛି।
କଲେଜ ବର୍ତ୍ତମାନ ସେକେଣ୍ଡ ଇୟର ପିଲା ମାନଙ୍କର ଇଣ୍ଟରନାଲ ଚାଲିଛି।
ହୁଁ ସବୁ କ୍ଲୋଜ ଥିବ ନା ପଢା ହଉଛି।
ନାଇଁ ଏ ପଢା ତ ହଉଛି ହେଲା।
ହୁଁ।
ତାପ୍ରେ କଁ କହିଲୁ ଆମର ଏବେ କାଲି ନା ପହର୍ ଦିନ ଆମେ ଆଁ- ବିଡୁଅ ଅଫିସ୍ କୁ ଯାଇଥିଲୁ ସବୁ।
ହୁଁ ହୁଁ ରା
ବ୍ଲକ୍ କୁ ସବୁ ହଁ ହଁ ରାସ୍ତା। ମା ହାତ୍ ମାନେ ଏଇ ଯୋଉ ବର୍ଷ୍ ଯୋଉ ବର୍ଷା ହୋଉଚି ବର୍ଷା ହୋଉଚି?
ହୁଁ କାଦୁଅ ହେଇଯାଉଛି।
ରାସ୍ତା କଣ ଟିକେ ନାଆଁକୁ କରିଦେଇକି ରୋଡ ଆଉ ଅଧା ମାଟି ପକେଇ ଦେଇଚନ୍ତି।
ହୁଁ ପଇସା ଖାଇ ଦେଇଛନ୍ତି ଆଁ
ମାଟି ଯୋଉ ପକେଇ ଦେଇଚନ୍ତି।
ହୁଁ।
ଆଗରୁ ଟିକେ ମୁର୍ ମୟ ପଡିଥିଲା ଯୋଉ ଗୋଟେ ପ୍ରକାର। ଆଉ ସାଇଟ୍ ରେ ଚାଲି ହେଇଯାଉଥିଲା ଏ ମାଟି ଯେତେବେଳେ ସେ ପକେଇ ଦେଇଚନ୍ତି ମାଟି କାଦୁଅଟା ହେଲା? ଆଉ ମାନେ ଉଁ ଚାଲି ହୋଉନି ଟୋଟାଲି ଏଇ ରାସ୍ତାରେ। ହେଲା ମୋର ତ ସେଇୟା ଏ ବନ୍ଦ ଟିକେ ଅଛି। ଚାଲି ହୋଉନି ଟୋଟାଲି ତାପରେ କାଲି ନା ପହରଦିନ ଯାଇଥିଲୁ ବିଡୁଓ ଅପିସ୍ କି।
ହୁଁ।
ବିଡିଓ ତ ନଥିଲେ ହେଲା ତାଙ୍କର ଜଣେ କର୍ମଚାରୀ ସେ ତାଙ୍କୁ ପିଲାମାନେ ଏକାଥରେ ଭିଡି ନେଲେ ରାସ୍ତାରେ ଚଲେଇ ଦେଲେ ଏକାଥରେ।
ହୁଁ?
ହଁ ଚଲେଇଲେ ସେ ନିଜ ଅନୁଭବ କଲେ ହେଲା।
ଆଚ୍ଛା।
ନିଜେ ଅନୁଭବ କଲେ ତାପରେ କହିଚନ୍ତି ଏଁ ଖୁବ୍ ଶୀଘ୍ର ହେଇଯିବ ବୋଲି ରାସ୍ତା କାମ ଟା ଆଉ। ହୁଁ ହଁ।
ପିଲା ହଇରାଣ ହେବେ ନା ଆଉ ଭଲରେ ପାଠ ପଢି ଯାଇପାରିବେ ବର୍ଷା ଦିନ ବି ଏମିତିରେ ଆସିଲାଣି ଏବେ।
ସେୟା ଯଦି ବି ରାସ୍ତାଟା ଅଧା କଲ ପୁରା କରିଦେଇଥାନ୍ତ। ଅସୁବିଧା କଣ ହେଇଥାନ୍ତା ତାପରେ ବାକି ତୁମେ ହାଏଇରା ଏ ଆ କଲେଜରୁ ଯାହା କରିବା କଥା ଏଇଟା କଲେଜ ଫଣ୍ଡରୁ ହବ। ହେଲା କିି ରାସ୍ତାରେ କହି
ହଁ ହୋଉ ପ୍ରକାଶ୍ ମୁଁ କହିଲି ମୋ ମୋର ଇଆଡେ ଭାଇନା ଡାକିଲେଣି ଗୋଟେ କାମ ଅଛି। ମୁଁ ନେକ୍ସଟ କାଲି କରିବି କଲ୍ କଲ୍ କରିବି ଓକେ? ଜୟ ଜୟ ଜଗନ୍ନାଥ।
ଠିକ୍ ଅଛି ଜୟ ଜଗନ୍ନାଥ।